ହ୍ୟାଲୋ?
ହାଲୋ!
କଣ କରୁଛି?
ଏଇ ବସଛି ଦୋକାନରେ।
ଉଁ ହୁଁ ଆଉ!
ତୁ କଣ କରୁଚୁ ଖିଆ ପିଆ ହେଇଛି ଆଉ ସକାଳ ଖିଆପିଆ ଆଉ।
ଓ।
ହଁ
ମୁଭି ଦେଖୁଛି ଆଉ କଣ।
କୋଉ ମୁଭି?
ଏଇ କହୁଥିଲି ପା ଧାପେଡ ଧାପେପେଜ୍ ହୁଁ
କେମତି ଲାଗୁଛି?
ହୁଁ ଇଛା ହଉନି ଅଲଗା କିଛି ଆଉ ଦେଖିବାକୁ।
କୋଉ ସିଜନ୍ କୋଉ ଏପିସୋଡ଼୍?
ଏ ସିଜନ୍ ଟୁ ର ଏପିସୋଡ ଏଇଟିନ୍ ନା କେତେ ଗୋଟେ।
ଆଚ୍ଛା ଏବେ କୋଉ ସିିନ ଚାଲିଚି?
ହଁ ଏଇ କ୍ଲଜ ର ଏଣ୍ଟ୍ରି ହେଇଛି ଆଉ।
କ୍ଲାଉସ୍ର ର?
ହଁ।
ଅ ଅ।
ସାଲାରି କଡିବି
ଆଁ!
ଆଲେରିକ ବଡି ରେ।
ଆଚ୍ଛା ଆଲାରିକ ବଡିରେ ଅଛିି ସିଏ
ହୁଁ ଆଉ ତୁ ଏବେ କଣ ଦେଖୁଛୁ?
ମୁଁ ଏବେ ଲେଗାସିସ୍ ଦେଖୁଛି।।
ଓହୋ।
ଭ୍ୟାପାଡାରିଜ ପରେ ବି ତୁ ଦେଖିବୁ ଆମର ଦି ଓରିଜିନାଲସ୍ ମାନେ ସେ କ୍ଲାଉଜ ଆଉ ତା ଭାଇ ଭଉଣୀଙ୍କ ଉପରେ ଯୋଉଟା ତା ପରେ ଲେଗାସିସ୍ ହଉଛି ତା ଝିଅ ଆଉ ସେ ଯୋଉ ଆଲାରିକ ର ଦିଟା ଟୁଇନ୍ ଅଛନ୍ତି ତାଙ୍କ ଉପରେ।
ହୁଁ ହୁଁ ଆଉ ବର୍ଷା ବର୍ଷା!
କହନା କହନା ଏ ବର୍ଷା ଯାହା ହଉଛି ଘରୁ ଟିକେ ବାହାର କରଇ ଦଉନି।
ହୁଁ, ହୁଁ। କଲେଜ!
କଲେଜ ତ ଯାଇ ହଉନି, ଏବେ ବନ୍ଦ ଅଛି କଲେଜ। ଆଜି କିଛି କ୍ଲାସ ନାହିଁ ଲାଷ୍ଟ- ଯା ଶନିବାର ଯିବା ହେଇଥିଲା। ତୋର କଲେଜ!
ହୁଁ ମୁଁ ବି ଏତେ ଯାଉନି ଆଉ କଲେଜ ଆଉ, ଆଉ! ଲ୍ୟାପ, ଭ୍ୟପ କରିଛୁନା!
ହଁ ଲ୍ୟାପତ କରୁଛି। ବାସ୍ ରେକର୍ଡ ଲେଖାର ବାକି ଅଛି। ଏକ ସାଙ୍ଗରେ ସତର, ଅଠରଟା।
ହୁଁ, ହୁଁ। ଆଉ ଏକ୍ଜାମ, ଫ୍କେଜାମ କଥା କହିଲେଣି କଲେଜ ରେ?
କହି ନାହାନ୍ତି କିନ୍ତୁ ଦିଟା ସାର୍ ଆଉ ମାନେ ଗୋଟେ- ଗୋଟେ ସାର୍ ଗୋଟେ ମ୍ୟାାମ ପଠେଇ ଦେଇଛନ୍ତି ଆମର ଇମ୍ପୋଟାଣ୍ଟ କୋଷ୍ଚିନ।।
ବ ଆଉ!
ତୋର ଏକ୍ଜାମ?
ଆଁ!
ତୋର ଏକ୍ଜାମ?
ଏକ୍ଜାମ ସେଇ- ବୋଧେ, ଏବେ ଅଛି ଦଶରେ ଅଛି- ତାଙ୍କର ଫାଷ୍ଟ, ଥାର୍ଡ ସେମିଷ୍ଟାର ପିଲାଙ୍କର- ତାଙ୍କର ସରିଲେ ହବ, କି ତାଙ୍କ ସାଙ୍ଗରେ ହବ, ନୋଟିସ ତ ଆସିନି।
ଓହୋ।
କମର୍ସ ପିଲାଙ୍କର ଅଛି। ତୋ ଘରେ ସବୁ ଭଲ। ମତେ ଟିକେ ଥଣ୍ଡା ହେଇଯାଇଛି ଆଉ। ସିଜନ୍ ଚେଞ୍ଜ ପାଇଁ ଟିକେ ଥଣ୍ଡା ହେଇଯାଇଛି ଆଉ।
ହଁ ଏଇ ସିଜନ ଟା ବହୁତ, ଆଜିିବା ମୁଁ କତି କିି ନୋଟିଭକେସନ ଆସିଛି ଫ୍ରଡ ଆଲର୍ଟ।
ନା।
ହଁ।
ଓୋ। ତୋ ଦେହ ପା ଭଲ ଅଛି।
ହଁ ସେମତି, ସେମିତି ଆଉ।
ହଁ। ଆଉ ଘରେ?
ଘରେ ସବୁ ଭଲ ଆଉ।
ଓହୋ। ସ୍କଲାରସିପ୍, ଫଲାରସିପ୍ କଣ ତୋର ପକେଇଥିଲୁ?
ମୋର କିଛି ଆସିନି, ପକେଇଥିଲେି ଆସିଲାନି ଆଉ।
କଣ ପ୍ରୋବ୍ଲେମ ପାଇଁ କଟିଯାଇଥିବ ଆଉ।
ହଁ, ସେ ଟିକେ- କଣ ନା, ଫାଁ ଏପଟ, ସେପଟ ହେଇଯାଇଥିଲା।
ଓହୋ।
ତୋର ଆସଚି।
ହଁ, କଣ ସେ କେତେ ଆସିଥିଲା ଆଉ।
ଓ, ହଁ।
ହଁ। ହଉ।
ଗାଡି ଗୋଡା ଯାଉଚି। ସୁଗୁନି କ୍ଲିୟର।
ବର୍ଷା ହଉଛି ନା ଏବେ ନା ହଉନି।
ଏବେ ଟିକେ ଥାମିଛି ବର୍ଷା।
ହୁଁ ହୁଁ ମୁଁ ସବୁଆଡେ ତ ହ୍ୱାଟସପ ଦେଖୁଥିଲି ନ୍ୟୁଜ୍ ନ୍ୟୁଜ କଣ ଏମତି ଗୋଟେ ରିଲସ ଆସିଥିଲା ଦେଖୁଥିଲି ଭାଇ କଟକରେ ପାଣି ଠିଆ ହେଇଛି ରାସ୍
ହଁ କାଲି ମୋ ମମି ବି ଦେଖୁଥିଲା କଟକ କୋଉ ଗୋଟେ ମାଛୁଆ ବ ରେ କି ଜଣେ ଭାସି ଯାଇଛନ୍ତି।
ନା।
ହୁଁ ସେ କଣ ତିନି ଜଣ ଯୁବକ ଯାଇଥିଲେ ଗାଧେଇବା ପାଇଁ ନଈକୁ ଭାସି ଯାଇଛନ୍ତି ଦି ଜଣ ମିଳିଛନ୍ତି ଆଉ ଜଣ ଲାପତା?
ମୁଁ ମୁଁ ଦେଖିଛି ମୁଁ ଦେଖିଥିଲି ଏମିତି ଗୋଟେ ରିଲସ୍ ଏଇ ସେ ମାନେ ଗଳି ଗଳିରେ ପୁରା ପାଣି ସାଇକେଲ ଗାଡି
ହଁ ସେ ଯୋଉ ସେ କହୁ ଥିଲେ ଗୋଟେ ନ୍ୟୁଜରେ କହୁଥିଲେ କି ଯେ ସିଏ ମାନେ ସେ ଯୋଉ ଡ୍ରେନରେ ପାଣି ଫୁଲ ହେଇଯାଇଛି ତ ସେଥିପାଇଁ ସବୁ ରାସ୍ତା ଘାସ୍ତା ଫୁଲ
ଡ୍ରେନ୍ ପାଣି ଫୁଲ ହେଇଗଲେ ଆଉ କୁଆଡେ ପାଣି ଯିବ?
ହଁ ଆଉ କୁଆଡେ ତ ପାଣି ଯାଇପାରିବନି ଡ୍ରେନରୁ ବି କାଳେ କଢା ହେଇନଥିଲା କିଛି ତ ସେଥିପାଇଁ।
ହ ହୋ ସବୁ ଏଟେ ବଛେ।
ପୁରୀରେ ବି କାଳେ ପାଣି ଆସିଯାଇଛି।
ହୁଁ ଆମେ ଏଠି ଥାଏ ଆମେ ଖାଲି କହୁଛନ୍ତି ପାଣି ଆସୁନା ଆମ ଆଡେ ଯୁଆଡେ ପାଣି ଯାଉ ସେ ଜାଣିଛନ୍ତି କଣ?
ହଁ ସେଇଆ ଯୋଉନା କି ଗୋଟେ କହୁଥିଲା ଯାଜପୁରରେ ବି ପାଣି ହେଇଯିବ ଲୋକ ଗୋଟେ ଏରିଆରେ ଏଇ ଯୋଉ ମାନେ ଭିତର ଏରିଆରେ
ନଈ ପାଖ ହେଇଥିବ ଆଉ
ହଁ ନଈପାଖ ଏରିଆରେ ସେମାନଙ୍କର ପାଣି ହେଇଯାଇଥିବ।
ହୁଁ। ଏଇଥିରେ ତ ବଢିଆ ଏଇଥିରେ ହୁହୁ ହଁ ଏଇଥିରେ ତ ଆସିବ ଆଉ ନା-ନା ଏଇଥିରେ ବଢିଆ ନା ଗାଁ ଆରେ ନଈ ଫଇ ଆସୁଥିବୁ ନା ନଈଫଇ ବଢିଲେ ନଈଫଇ ପଢିଲେ କଣକି ପାଣି ବଢିଲେ ମାଛ ସବୁ ଆସେନା ଆମ ଘରକୁ ଏ ଏ ବର୍ଷା ହେଇକି ଦିଟା ତିନିଟା ଘଣ୍ଟାରୁ କଉ ଧଇଲିଣି ଏମିତି ଆମ ଦାଣ୍ଡରେ ଆଜି କିନ୍ତି ଦେଉଁଥିବେ ବଡ-ବଡ କଉ। ସେଦିନ ଗୋଟେ ଧିରିକି ପୋଡି ଦେଇଥିଲି ଏଟାକ ଖାଇଲେଣି ଫୋପାଡି ଦେଲେ ସେଦିନ ଗୋଟେ ଆସିଲା ଛାଡିଦେଲି।
ଏହେ କଉ ମାଛ ଗଛରେ ଚଢେ।
ସେଇ ମାଛବା ପଳେଇ ଯାଉଛନ୍ତି ଡେଇଁଡେଇଁ।
ହୁଁ ହୁଁ।
ଆଉ ଖବର ସବୁ କଣ ଅଛି ପଢ଼ାପଢ଼ି ନାଇଁ?
ଅଛି ଆଉ
ଅଛି।
ହୁଁ ଦୋକାନରେ ଅଛି। ଅଛି ଗଲେ ପଢିବି ରେକର୍ଡ ଲେଖିବି ତାପରେ ସେ ଯୋଉ ପାଠଶାଠ ଅଛି ଟିକେ ପଢିବି। କାଲି ଗୋଟେ ଲେହେଙ୍ଗା ବନଉଥିଲି।
ଯାହା ହଉ ଡିଜାଇନର ହେଇଯା ନହେଲେ। ଦେଖିନୁ କେବେ କଣସେ ମୁଭିଟା ମନେ ପଡ଼ୁନି ମନେ ପଡିଯା ମନେ ପଡୁଯା ଅ ଅ
ଆ ପାଟି ଅଗରେ ଅଛି ଜାଣି ମାନେ କହିପାରୁନି।
କୋଉ ମୁଭି?
ଟିକେ ରହ ମୁଁ ମନେ ପକେଇଦିଏ କଁ ହେଟା
ହଁ ମୁଭି ନୁହେଁତ ଏଟା ଗୋଟେ ଏମତି ୱେବ୍ସିରିଜ ଆଉ ହେଲା। କାହାର କନି ବଲିଉଡ୍ ୱେବସିରିଜ ତେ କନ୍ଦ ଭୁବମ୍ ବାମରେ ହେଲା ଭୁବମ୍ ବାମ୍ କୁ ଚିହ୍ନିଚୁନା?
ନାଁ।
ତାଜା ଖବର ସେଇ
ହଁ-ହଁ-ହଁ ଏମିତି ଚୁଟିଟା ଏମିତି ହେଇଥିବତ?
ହଁ ତାଜା ଖବର ତାନା ହେଲା ମୁଭିଟାନା ମୁଭି କଣ ୱେବ୍ସିରିଜର ନାଁ ତାଜା ଖବର।
ଆଚ୍ଛା।
ତାର-ତାର ଯିଏ ଗର୍ଲଫ୍ରେଣ୍ଡ ଥିବ ସିଏବି ଏମିତି ଗୋଟେ ଡିଜାଇନର ଥିବ ନିଜର ଗୋଟେ ଖୋଲିଥିବ ଇଏଟେ
ଓହୋ। ଡିଜାଇନର। ଆଇଡ଼ିଆ ଖର୍ଚ୍ଚ ବହୁତ୍ କରିବାକୁ ପଡ଼େ ସେଥିରେ।
ହୁଁ ଆଇଡିଆ ସହିତ ଇନଭେଷ୍ଟ ଦରକାର ଆଉ।
ହୁଁ।
ତୁତ-ତୁତ ଆମର ମଲଟି ଟାଲେନ୍ଟେଡ୍ ଆଉ।
ମୁଁ ସାଇଡ଼ିକି କାଟି କରିଦେଇଥିଲି।
ଇନଭେଷ୍ଟମେଣ୍ଟର ଦରକାର ହେଇଗଲେ ଇନେଷ୍ଟରଟେ ଏଇଆ।
ହୁଁ ଉଁ ହୁ ହୁ।
ହଁ। ନହେଲେ ଯଉ ଖାଲି ଗୋଟେ ଇନଭେଷ୍ଟର ହେଇଗଲେ ଇନଓଟ ସବୁ ହେଇଯିବା। ଏମିତି ଇନଭେଷ୍ଟା ଖୋଜିବାକୁ ଗଲେ ସେଇଭଳିଆ କିଛି କରିବାକୁ ପଡ଼ିବ।
ଗୋଟେ ମେକଅପ୍ କ୍ରୋର୍ସ ଯାଉଚି କରିଦେବି ଆଉ।
ଉୁଁ ହଁ କରିଦଉନୁ କିନ୍ତୁ ତଥାପି ତୁ ଏଇକ୍ଷିଣା ପା ପାଠପଢାଟା ଅଛି ନା
ପାଠପଢା କୁ ପାଡପଡା କହି ଦେଇଥାନ୍ତି।
ହୁଁ।
ହଁ ପାଠ ପଢା ଅଛି ପାଠ ପାଠପଢ ସରୁ ସେଇଟା ଭାବିବା।
ତୁବା ବିସି କରୁଚୁ?
ହୁଁ ହୁଁ ହୁଁ। କମ୍ପ୍ୟୁଟର କମ୍ପ୍ୟୁଟର ଲାଇନ୍ ଆଉ। କିଛି ଲାଇନରେ ମୁଣ୍ଡ ଖେଳେଇବା ଠିକ୍ ନୁହଁ।
ଆଉ କଣ କମ୍ପ୍ୟୁଟର ଲାଇନରେ କଣ ଅଛି ଶବୁତ ଏଆଇ କଲାଣି କମ୍ପ୍ୟୁଟର ଲାଇନରେ ପଶିକି କଣ ଲାଭ।
ଏଆଇ ସମସ୍ତଙ୍କ ଚାକିରି ନେଇଗଲା ହଁ।
ଆଉ ତୁ ପୁଣି ବିସିଏ ପରେ କଣ କ୍ୟାମ୍ପସ ବଜେଇବୁ ନାଁପୁଣି ଏମସି ଏ?
ଦେଖିବା କଣ କହିହବ। ବାଜିବ କି ନ ବାଜିବ ଭାଗ୍ୟର କଥା ପାଠର କଥା।
ହଉ। ଆଡେ ତ କହନା ଭାଇ ଟିକେ ବର୍ଷା ହେଲା ବେଳକୁ ଲାଇନ ପଳଉଛି କାଲି କଣ ଦିନ ଟା ଲାଇନ୍ ଥିଲା। ।
ଏଠି ହାୱା ଦେଲେ ଲାଇନ୍ ପଳେଇବ ହଁ। ନା ଏଠି କିନ୍ତୁ ଯାଏନି। ଏଠି ଯାଇନି କାଲି ଦିନ ସାରା ଲାଇନ ଥିଲା ରାତିରେ ବି ଥିଲା।
ହୁଁ।
ନୂଆ ଗୀତ ଟା ବାହାରିଛି ଦେଖିଛୁ। କଲ୍ୟାଣୀ।
ନୂଆ ନୁହଁ ସେଟା ବାହାରିଲାଣି ତ ମୁଁ ଶୁଣିଛି।
ଆରେ ସେଟା କଲ୍ୟାଣୀ ଯୋଉଟା ସେଟା ଆଉ ଗୋଟେ ଏଇଟା ଯୋଉ ମାନେ ମୁଁ କହିପାରୁନି ମାନେ ଗୀତ ଟା ଆଗରୁ ବାହାରିଥିଲା କିନ୍ତୁ ଏଇ ଏଇଟା ଟିକେ ମୋଡିଫାଇ ହେଇକି ଆସିଛି ହଁ।
ଆ ଦେଖିନି ଯଉ କେମିତି ହେଇଛି ଭଲ ହେଇଛି।
ହୁଁ ବଢିଆ ହେଇଛି।
ସେଟା ଖାଲି ଥିବ ଆଲବମ ଟା ଏଠାରେ କଣ ଟିକେ ଆଡ ହେଇଥିବ ଆଉ।
ହଁ ଏଥିରେ ଟିକେ।
ସୀନ ଟିକେ ଆଡ଼ ହେଇଥିବ କଣ ଟିକେ ଏକ୍ସଟ୍ରା ସୀନ ଆଉ।
ହୁଁ। କଲବାଣୀ। । ଆଉ ତମ କୁନି ପୁଅ?
ନାଟକ କରୁଥିବ ଶୋଇଥିଲା ଉଠିଲା ଏବେ।
କଉଠି ନାଟକ କରୁଛି।
ଘରେ ବର୍ଷା ଦ ପକଉଛି ବର୍ଷା ତ ଏବେ ନାହିଁ ଆଉ କଣ ବର୍ଷା। ସଦନଲା ଆଉ। ହୁଁ ଯାଉନି ଯାଇଁ ସେଇଥିରେ କହୁଛି ମତେ ଛତା ଧରି ବୁଲିବି।
ହୁଁ ହୁଁ ହୁଁ ତାର ଗୋଟେ କୁନି ଛତା ଟା ଅଛି କି?
ନାଁ ସେଇ ଛତାକୁ ହାତ ବଢେଇ ଦଉଛି। ସେଇ ଛତାକୁ ହାତ ବଡେଇ ଦଉଛି ଦିଅ ଯା କରୁଛି କହନା ହୁଁ।
ମାଡ ଖାଉଛି ନା।
ଆଉ
ମାଡ଼ ଖାଉଛି ନା ସେ?
ମାଡ ହଁ ଅଧିକ ଟିକେ ଚିଡେଇଲେ ଚଗଲା ହେଲେ ଖାଉଛି ଆଉ। ଛୋଟ ଛୁଆ ଆଉ ଏବେତ ନା ନା ମୁଁ ଟିକେ ଚିଡେଇ ଦିଏ ଖାଲି ଆଉ।
ହୁଁ ହୁଁ। ହୁଁ ହୁଁ।
ଏଇ ଘରେ ସବୁ ଏ ମତେ ଥଣ୍ଡା ଜର ଆମ ସାନ ଝିଅ ଟାକୁ ତାରି ଭଉଣି କି ହେଇଥିଲା ଜର ଜର ହେଇଥିଲା। ଥିଲା ବାନ୍ତି ହଉଥିଲା କାଲି ମେଡିକାଲ ଯାଇଥିଲା ମେଡିକାଲରୁ ହେଇ ଆସିଲା ପରେ ଟିକେ ଭଲ।
ଉ ହୁଁ।
ହ ତା ପୂର୍ବରୁ ସେ ସାନ ଭାଈଙ୍କ ଦେହ ଖରାପ ତାଙ୍କ ପୁଅ ଦିଟା ମାନ ଦେହ ଖରାପ ତା ତାପରେ ହେଲା ମୋ ଦେହ ଖରାପ ସେ ତାର ଦେହ ଖରାପ।